ହଁ କଁ କଚୁ?
ହେଇ ପା ଶୋଇଚି ଖାଇକି।
ହଁ ଜଳିଖିଆ।
ହଁ ରୁଟି ଘେରିକା ଖାଇଚି ଆଉ
ହୁଁ ଭାତ ଖାଉଚୁ ନା ନା ଭାତ ଖାଇବା ଛାଡ଼ିଦେଲୁଣୁ ଲୋ?
ଭାତ ଖାଉଚି ଯେ କେତେବେଳେ କେମିତି ଖାଉନି ଆଉ।
ତମେ ରୁଟି ଖାଇକି ରହିଯାଉଚ ଭୋକ ହଉନି?
ଆଉ ରୁଟି ଖାଉଛି ଯଦି ଏଗାରଟା ସାଢେ ଏଗାରଟାରେ ଆଉ ଭୋକ ହଉନି ଏକାଥରେ ସନ୍ଧ୍ୟା ବେଳେ ଖାଉଚି। ଆଉ ସନ୍ଧ୍ୟାବେଳେ ଯଦି ଜଳି ଖିଆ ଖାଉଚି ତାହେଲେ ରାତିରେ ଖାଉଚି ଯଦି ସନ୍ଧ୍ୟାବେଳେ ଭାତ ଖାଉଛି ରାତିରେ ଖାଲି ଟିକେ ବିସ୍କୁଟ୍ ପାଣି ରେ ବୁଡ଼େଇକି ଖାଇ ଦେଉଚି ମେଡ଼ିସିନଟା ଖାଇମି ବୋଲି ଆଉ।
ହୁଁ ଉଁ।
ମ
ଆଉ ତୋ ମାମା ରୋଷେଇ କରୁଚି?
ହଁ ରୋଷେଇ ଶଇଲାଣି ନା କଣ ଏଇ ଶୋଇବ ଏଇକିଣା କହୁଥିଲା ଯାଏଁ ସବୁ ଇଏ କରିକି ଆସେ ଶୋଇବି।
ହୁଁ ଏସି ଲ ଗେ ଦେଇଚୁ
ହଁ ଲାଗିଥିଲା ଏବେ ବନ୍ଦ କରଚି ସିଏ ଆସିଲେ ଫେରେ ଲଗେଇବ ଆଉ।
ହଁ ତ ତମ ହଁ ସେଇ ଚିଲ ହେଇଯାଉଥିଲେ ବନ୍ଦ ହଉଥୁବ ଫେର୍ ଟିକେ ଗରମ୍ ହଉଥିଲେ ଲଗା ହଉଥୁବ।
ହଁ ପା।
ହୁଁ ଆଉ କଣ ହେଇଛି ଆଜି ଆମିଷ?
ନାଁ କିଛି ହେଇନି ରାତିରେ ହବ। ଦିନରେ ହବନି।
କି ଦିନରେ ଆଣିନାତି?
ନା ବା ଆନାହାନ୍ତି ବାବା ବିଲକୁ ଯାଇଥିଲେ କଣ ଇଏ ପୋତିିବା ପାଇଁ ନା କଣ ଏମିତି ଯାଇଥିଲେ ସକାଳୁ ଉଠିକି ଭୋରୁ ଆସିକି ଶୋଇଥିଲେ ଏଇନା ଯାଇଚନ୍ତି ଚୁଟି କାଟିବେ ଚୁଟି ଦାଢି ଫାଢି କାଟିକି ଆସିବେ।
ହୁଁ।
ଆସିଲା ପରେ ହଁ। କାଲି
କାଲି ଆନିଭର୍ସରୀ ତ ମାମା ବାବାର ମନ୍ଦିର ଯିବେ କାଲି।
ହଁ ମନ୍ଦିର ଯିବେ।
ହୁଁ କେତେ ତମ ଆନିଭର୍ସରୀ?
କୋଡ଼ିଏ ନା କଣ? ନା କୋଡ଼ିଏ କି ଏକୋଉଶି କେଇଆଣି। କୋଡ଼ିଏ କୋଡ଼ିଏ ହଁ କୋଡ଼ିଏ।
ତତେ
ମତେ ଅଠର ଚାଲୁଚି
କୋଡ଼ିଏ କୋଡ଼ିଏ ତାଙ୍କର ପୁରିବ।
ହଁ ପୁରୀବ ବୋଧେ
ହୁଁ ଆଉ ତୁ ବା ବାହାଘର ଦିଇ ବ
ଅଢେଇ ବର୍ଷ ପରେ ହୁଁ।
ଆଉ ଯୋଉ ଛୁଆ ଦିଇ ଟା ନଷ୍ଟ ହେଇଗଲେ ତାପରେ ଲେଟ ହେଲା ତୋର
ହୁଁ ପା
ପୁଅ ଦିଇଟା ନଷ୍ଟ ହେଇଗଲେଲ
ସେବା କୋହୁ ଥିଲା ଝିଅ
ଝିଅ
ଓହୋ ନା ନା ନା ପୁଅ ପୁଅ କହୁଥିଲା ହଁ ହଁ ପୁଅ କହୁଥିଲା। ମୁଁ କହିଲି ମାମା ସେ ପୁଅ ଦିଇଟା ହେଇଥିଲା ଆମେ କାହିଁ ଜନ୍ମ ହେଇ
ତୁ ତୁ ଆଉ ତୁ ଯଦି ହେଇଥାନ୍ତୁ ହେଇଥାନ୍ତୁ ନହେଲେ ଟୋ କା ମୁଳୁରୁ ହେଇନଥାନ୍ତା
ଆଉ ସେ ପୁଅ ଯଦି ଦିଟା ହେବେ ଆଉ ଗୋଟେ କଣ ଫେରେ କରିବ ନା କଣ?
ନା ଆଉ ହେଇନଥାନ୍ତେ ତମ ଭାଇ ଭଉଣୀ ତମ ଭାଇ ଭଉଣୀ କା ଜତା
ଓ ହୋ। ତମ ଗଛରେ ଆମ୍ବ ସରଲାଣି ବାଡି ଆମ୍ବ
ହ ଗଛ ଆମ୍ବ ସୋଇଲାଣି ଆଉ ବାରିରେ ଗୋଟେ ଥିଲା ବଡ ଆମ୍ବ ସେଇଟା ହୁଏ ବଡ ବଡ ସେଇଟା ଅଛି କି ସରଲାାଣି କି କଞ୍ଚା ତ ଥିଲା ମାଙ୍କଡ ଖାଇ ହୁଁ। ମାଙ୍କଡ ସେଇ ଅଛି। ଛ ପଛ ଆମର ତ ହେଡ଼ ଯାଇକି କିଏ ସବୁବେଳେ ଜଗୁଛି ନ କଣ ସିଏ ତାର ଯେତେବେଳେ ଖାଇ ଦେଉଥିବେ। କୋଉଠି ଗଳି ପଡୁଛୁ ଚାରି ପାଞ୍ଚଟା ଗଛରେ ଆମ୍ବ ଫଳିଥିଲା ଗୋଟେ ଗୋଟେ କୋଉଠି କୋଉଠି ଅଧିକ
ନା ଲୋ ଚୁଲି ଲାଟିନି ଗଛ ପାଖରେ ସେ ସେପଟେଟା ଯୋଉ ସରୁଆ ଡାଳ ସେଇଟାରେ ମିଞ୍ଚି ହେଇଥିଲା।
ହଁ।
ବଡ ବ ଆମ୍ବ ଟିଏ
ହବା ସେଇଟା ବି ବଡ ହୁଏ। ସେଇଟା ଗଛ ଭିତରେ ରହୁଛି ନା ମାଙ୍କଡ ଫାଙ୍କଡ ସେଇ ଗଛରେ ଆସି ବସିକି ଖାଇଦଉଛନ୍ତି। ଏ ଅଧଂସ ଶ ଖାଇ ଦେଇେଇଛନ୍ତି ଆଉ ଗୋଟେ ଗୋଟେ ଯଦି ରହିଲା ଲାଷ୍ଟ ପର୍ଯ୍ୟନ୍ତ ନଝଡିକି ଯୋଉ ବର୍ଷା ପବନ ତ ମଝିରେ ଯୋଉ ହଉଥିଲା।
ହୁଁ।
ହଁ।
ତମର ଆଜି ବସୁ ବାସୁମତୀ ସ୍ନାନ କର୍ ଚନ୍ତି ନା ନା ଆଜି କରିନାହାନ୍ତି?
ଏଇଠି ଆମର ବାସୁମତୀ ସ୍ନାନରେ କଁ ହୁଏ ମୁଁ ଜାଣିନି କାଇଁ ତ କିଛି ହୁଏନି। ରଜଟା ତିନ୍ ଦିନ୍ ଯି ଦୋଳି ଖେଲି ଦେଇ ଆସଉଁ ଆମେ କଣ ଜାଣିଛୁ ବାସୁମତୀ ସ୍ନାନ ନା କଣ ବିଧି ବିଧାନ।
ତମର ଘରେ କାଇଁ ରହିବ କି ଛୁଆ ଦେଖିବ। ସଖାଳେ କିଏ ଉଠି ନଥିବେ ସେଗେରା ହୁଏ।
ହଁ ହେଇଥିବା ଯେ ମୁଁ ଜାଣିନି।
ପିଢା ଥୋଇକି ଲଙ୍ଗଳ ନୂଆ ଥୋଇକି ସିଳି ପତା ଥୋଇକି ହଳଦୀ ପାଣି ଗାଧେଇ ଦେଇକି। ହଁ ଲୋ ତମର ବା ଏଇ ଯୋଉ ମରିଚି ଯୋଉ ପପୁ ଦାଦା ହଁ।
ନି ସେରା ଯଦି ବି ହଉଥିବ ମନେଥିବ ଏରା ଭୁଲିଗଲୁ
ହୁଁ।
ସୁନ୍ଦରା ଦେଇ ସାଙ୍ଗେ କାଲି କଥା ହେଇଥିଲୁ?
ହଁ କଥା ହେଇଥିଲି ବା ରାତିରେ ନା ସନ୍ଧ୍ୟାବେଳେ କଥା ହେଇଥିଲି। ହେଇଥିଲି ଯେ ତାର ଫୋନ ହ୍ୟାଙ୍ଗ ହଉ ଚି। ମୁଁ ଫୋନ କଲି ଆ କିଏ ସିଏ ହେଲେ ଆଗେ କରିଥାନ୍ତା। ମୋ ମାମା କହିଲା ତୁ କାଇଁ ଆଗେ କରୁଥିଲୁ ସିଏ କରିଥାନ୍ତା ଯଦି ହେଇଥାନ୍ତା। ମୁଁ ମୋର ଆଗେ କରିଦେଲି। ସେ ତାର ଉଠେଇଲାନି କଟିଗଲା ସେଇଟା। ଆ ମୁଁ କଣ କରିବି ତା ଫୋନ ହ୍ୟାଙ୍ଗ ହଉଛି ତା ପାଖକୁ କଲ ହିଁ ଯାଉନି ତାର ବି କଣ ଦୋଷ ତାକୁ କଣ କହିପାରିବି।
ହୁଁ।
ଏଇୟା ଆଉ ତାପରେ ସିଏ ଫୋନ କଲା କଥା ହେଲୁ ଆଉ।
ହଁ। ଆ ମୋ ପାଖକୁ ସେମିତି ସାଢେ ଦଶଟାରେ ଆମେ କଥା ହେଇଥିନୁ ରାତିରେ। ରାତିରେ କଥା ହେଲା ବେଳେ ପୁରା କ୍ଲିଅର ଶୁ ଶୁଭୁଛି ଆମର କଣ ଆମର ଟାୱାର ଉପରେ ଆମେ ଆମେ ଯେତେବେଳେ କଥା ହେଲେ ବି ଆମର ପାଣି ଭଳିଆ କ ଥା ଶୁବିବ।
ହଁ ବା ତାର ମେନ ନେଟୱାର୍କ ପାଉନି ସେ ଛାତ ଉପରେ ଯାଇ କଥା ହେଲେ ବି ଯୋଉ ଫୋନଟାରୁ ହଟସ୍ପଟ ନେଇଥିବ ସେଇ ଫୋନଟା ନେଟୱାର୍କ ଆସିଆ ଦରକାର ନା। ହଁ ଆ ଇଏ ତା ଫୋନ ଟା ନେଲେ ତା ଫୋନରେ କଣ ଅଛି କି? ସେଇଆାକୁ ସେ ତାର ଦିଟାଙ୍କ ନେଇକି ଗଲେ।
ହୁଁ।
ସେୟା ଆଉ।
ଟାସ୍କ କଂପ୍ଲିଟ୍ କେତେଟା ହେଲା?
ମୋର। ପନ୍ଦରଟା।
ହଁ।
ପନ୍ଦରଟ ରୁ ଚାରି ପାଞ୍ଚଟା ମୋର ଜିରୋ। ସେଟା ମାନେ ଜିରୋ। ଏମତି ଗୋଟେ ଗୋଟେ ହଉ ଗୋଟ ଗୋଟେ ସେମତି
ହୁଁ ହୁଁ ହଁ ସେମିତି ହବ ସେମିତି ହବ ସେମିତି ନହବ ଆଉ କଣ ସିଏ ଟ୍ୟାସ ଦେବୁ ତ ତିରିଶ ଟା ତ ତିରିଶ ଟା କଲ ନକଟିବ ନା।
ସେଇ ହ ବା ଏ ତିରିଶ ୟା ପରେ ଆଉ ଆସିବ ନା ଟାସ୍କ ନା ଆସିବନି?
ଏଆ ନେକ୍ସଟ ଟ୍ୟାସ୍ ଆସିବ ଆଉ ଅଲଗା।
ମାନେ କଥା ବାଲା ନା ଆଉ କୋଉ ଵାଲା। ଆଉ ଆଲଗା ୱାଲା ଏଟା ଯାଇ କମ୍ପ୍ଲି ହେଲେ ଯଦି ଯାର ସରି ନଥିବ ତାପରେ ହେଟା କ ବନି ଏଟା ଯେବେ ସରିବ ସେଟା
କାମ। ଏ ରଜ ଛୁଟି ଥିଲା ଆଉ ତାର ତିରିଶିଟା ସର ଛାଡ ମୁଁ ଯାହା କହୁଛି। ସେଇଆ ଶୁଣ ଆଉ କିଛି କହିବୁନି ହେଲା? ତାର ସରିଲାଣି ତାର ଆସିଗଲାଣି ରଜଖର୍ଚ୍ଚ ଦେଇଦେଲେ ତାର ରଜଖର୍ଚ୍ଚ କଲା। ସେଠି ତାର ହେଇଥିଲା। ପାଇଲା ପା ସିଏ ଅଠରଶହ ଟଙ୍କା।
ଓ ହୋ।
ଦେଲେ ତାକୁ ଦରମା। ତାର ବି ସେମିତି ଦଶ ବାର ଏଇ ହେଇଯାଇଛି।
ହଁ ସେମିତି ହବନି ନା
ହଁ।
ଆଉ ସିଏ ତ କଣ ତିନି ରଜରେ ତିନିଟା ନା ଦି ରଜ ପାଇଁ ଦିଟା ଶାଢୀ ପିନ୍ଧେଇଛି। ପିନ୍ଧି ଫଟୋ ଫଟ ଉଠେଇ ଦେଇଛି। ଏକ ଏକ ନୂଆ ଶାଢୀ କରିଥିଲ ନା କଣ?
ନା ଏରା ଟୁଙ୍କିଲି ମାଉସିଠୁ ନେଇକି ଯାଇଥିଲା। ଫଟୋ ଉଠେଇବା ବୋଲି ନା କଣ ପିନ୍ଧିବ ବୋଲି।
ଆଉ ସେ ଡ୍ରେସ ଫ୍ରେସ କରି ନେଇକି?
ମୁଁ ତା ନାଇଁ ଗୋଟେ ଶାଢୀ ଆଣିଥିଲି ବା ଭଲ ଶାଢୀ ଟ ତାର ଆଣିଥିଲି ଲାଭେଞଜର କଲର କଣ ଗୋଟେ ସେଇ କଲର ହଁ ସେଇ କଲର ଭଲ। ଆଣିଥିଲି ତାର ଏଇ ଯୋଉ ଡ୍ରେସ କରିଥିଲା କାଲି ଯୋଉ ଡ୍ରେସ ଟା ପିନ୍ଧି ଫଟୋ ଛାଡ଼ିଥିଲା ଲିଲୁ ନେ ଇଏରେ ଶାଢ଼ୀ ନେଇନା?
ଇନ୍ଷ୍ଟାଗ୍ରାମ ଏଇ ମୁ ଦେଖିନୀ
ହଁ।
ଆଉ ସିଏ ଆଇଲେଣି ନା ଆଜି?
ହଁ ସକାଳୁ ମୁଁ ସକାଳୁକୁ ଆସିକି ପହଞ୍ଚିଲି ଦି ଜଣଙ୍କ ସାଢେ ଦଶଟାରେ ମୁଁ ମାଛ ପାଇଁ କହିଥିଲି ମାଛ ଆଣିକି ଆଇଲି
ସକାଳୁ ଉଠିକି ପଳେଇ ଯାଇଛନ୍ତି।
ନା ବାହାରିଛନ୍ତି ନାକଣ ଏ ଆସିକି ସାଢେ ଦଶଟା ଉପରେ ପହଞ୍ଚିଲେ ଏଗାରଟା ପାଖାପାଖି ତାପରେ ମୁଁ ହେଇ ସେ ମା ମାଛ ଆଣିଥିଲା ମାଛକୁ ଧୋଇଲି ଭାଜିଲି ପଳେଇଲାଣି ଚାକିରି ପଳେଇଲାଣି ତାପରେ ମୋର ଏଇ ମାଟି ମାଛ ଭାଜିଲେ ଧୋଇଲି ସେ ତରକାରୀ ହେଇ କଲି ଖାଇ ମୁୁ ହେଇକଣି ବାବୁନ ମୋର ସେ ଝାଡା ଯାଇଛି।
ନା ତ ପୁଅ ଶୋଇଛି ନା ନା
ସିଏ ମେ ମେ ହେଇକି ଏଇଭୁଣି ହେଇ ଶୋଇଲା। ଶୋଇନଥିଲା ତାକୁ ସେ ତାକୁ ଦେଖ ସେ ଯୋଉ ଖୁସି ଲ ତିନି ଦିନ ହେଲା ଦେଖିନଥିଲା ବୋଲି ମାନେ କିଏ ଖୁସି କୁ ଦେଖି ମାନେ ଚିନି ପାଇଲା ମିଚିଡି ପକଟ କ ହଁ ଗୋଡ ହାତ ତ ଚାଟିକି ପୁରା ଷ୍ଟେଟ କରିଦେଇଛି ପୁରା ଗୋଡୋକୁ ମାନେ ମତେ ନ କିଏ
ଚିହ୍ନି ପାରୁଛି ମାନେ ଯା ମନେ ତାର ଅଛି।
ସେ ଡେଲି ଦେଖୁଥିଲା ଆଉ କଣ ଦିନେ ଅ ଟିକେ ଯେ ମନେ ରଖିବନି। ହ।
ଆଉ ତମର ରଜ ଇଏ କଣ ହେଲା ଭୋଜି ଭାତ କାଲି ହେଲା।
ହଁ କାଲି ମା ହେରି ଆଉ ଡାକିଥିଲେ ଏଇ ଯୋଉ କଣ କହିଲୁ ଅଶୀ ବର୍ଷ ଉପରକୁ ଡା କଣ ତାଙ୍କର ଷ୍ଟେଜ ରେ ବସେଇକି ଫୁଲ ଫୁଲ ଦେଲେ ଆଉ ଗୋଟେ ଗଜରାର ମାଳ ସବୁ କରିଥିଲେ ବେକରେ ପକେଇବାକୁ ବେକରେ ପକେଇଲେ ଗୋଟେ ଗୋଟେ ଗାମୁଛା ଦେଲେ କଣ ପୂଜା ପୂଜା କଲେ ହଁ ସମ୍ମାନ ସେମାନେ ସେ ଆଉ ବଡ ମା ଯାଇ ଥିଲା। ହଁ ସାନ ମା ତ ଯାଇନଥିଲା ମୋ ମାମା ଗଲା ଲେଟରେ ଆମେ ଦାସ ଖେଲଥିଲୁ ରାଜା ଦାସ ଥିଲା ତ ମତେ ଦେଖି କହିଲା ମୁଁ କେବେଠୁ ଆସିନି ତ ଦେଖିବାକୁ ତ ସେଦିନଠୁ। ମୋର ତ ଆକ୍ସିଡେଣ୍ଟ ହେଲା ସେଆଉ ଆସିବ ଥିଲା ଆମେ ଖେଳିଲୁ ତାସ, ଗୁଣ୍ଠୁମା। ରାଜା ଦାଦା, ପୁଅ ମୁଁ ଖେଳି ସାରିଲା ପରେ ସେ ଦି ଜଣ ଗଲେ ନଅଟା ସାଢେ ନଅଟା ବେଳକୁ ଖାଇବାକୁ ମୋ ମାମା ତା ପୂର୍ବ ରୁ ଗଲାଣି ବର୍ଷା ପକେଇଲା ନେଇଇକି ଗଲା ମାମା ଆଠଟା ବେଳକୁ ସାଢ଼େ ଆଠଟା ବେଳକୁ। ହାଟୁ ଯାଇକି ତାର ସେଠି। ଥିଲା ବହୁତ ଲୋକ ଯାଇଥିଲେ। ସ୍ତ୍ରୀ ଲୋକଠୁ ନେଇକି ସବୁ ଯାଇଥିଲେ ଖାଇବା ପିଇବା ହେଇଥିଲା ନା। ସେଇଆକୁ ଲାଷ୍ଟ ରଜ ନାଚ ଗୀତ ତ ହେଲା ତାପରେ ଦୋଳି ପୋଳି ହଁ ହଁ ହ।